ହ୍ୟାଲୋ
ହଁ ଜୟ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ସୁଭଦ୍ରା ବଳଭଦ୍ର
ହଁ ହଁ
ଆଉ ତିନି ଠାକୁରଙ୍କ ନାଁ ଧରିକି କହିବେ ନା ଆଉ।
ଓ ହୋ ହଉ ହଉ ଠିକ୍ ଅଛି ଆ ପରେ କହିବି ଆଉ।
ଆଉ ଶୋଇଚୁ ଆପଣ କଣ କରୁଚନ୍ତି।
ହଁ ମୁଁ ଏବେ ଶୋଇଚି ଆଉ।
ଆଉ ରଥଯାତ୍ରା ବୁଲି ଯିବେ ନା?
ସେଇଟା କଣ ଚାହିଁଲେ ହବ। ସେଟା ମହାପ୍ରଭୁ ଚାହିଁଲେ ହବ ଆମେ ଚାହିଁଲେ ହବାନି। ଆନାହାନ୍ତି ଭଗବାନଙ୍କ ଡୋରି ହଁ
ସୁଭଦ୍ରା ବାହାହେଇଚନ୍ତି?
ହଁ
ଉଁ ସାଙ୍ଗ ଗୋଟେ କହୁଥୁଲା ସୁଭଦ୍ରା ଆଉ ବଳଭଦ୍ର କୁଆଡେ ବାହା ହେଇନି ନ୍ତି ବା ହେଇନାନ୍ତି।
ହଁ ସେ ବାହା ହେଇଚନ୍ତି।
ସୁଭଦ୍ରାଙ୍କ ସ୍ୱାମୀଙ୍କ ନା କଣ କହିପାରିମି?
ସୁଭଦ୍ରା ସ୍ୱାମୀଙ୍କ ନାଁ ଏ ଯୋଉ ସେଇ ମହାଭାରତର ତ ତାଙ୍କ ସ୍ଵାମୀଙ୍କ ନାଁ କଣ ଅର୍ଜୁନ ଥିଲା ନା କଣ। ମୋର ଏତେ ଇଏ ନାହିଁ। କିନ୍ତୁ ବାହା ହେଇଚନ୍ତି ମୁଁ ଜାଣିଚି।
ବାହା ହେଇଛନ୍ତି ବୋଲି ମୁଁ ବି ଜାଣିଚି ବଟ୍ ସେ ତାଙ୍କ ସ୍ୱାମୀଙ୍କ ନାଁ ଟା ମୋ
ଆଛା
ହୁଁ
ଆଉ ଆପଣ ଯିବେନି ତାହା
କଣ ମାନେ ମନେ ପଡୁଚି ଏତେ ମାନେ ଜାଣି ପାରୁନାହିଁ
ହୁଁ ହୋଉ ମନେପଡ଼ିଲେ କହିବେ
ଏତେ ମନ ପଡୁନାହିଁ। ନା ଟା କଣ ଥିଲା।
ସୁଭଦ୍ରା ର ସ୍ବାମୀଙ୍କ ନା ତାଙ୍କ ଯୋଉ ଜଗନ୍ନାଥଙ୍କ ସ୍ତ୍ରୀ ଙ୍କ ନା ତ ମା ଲକ୍ଷ୍ମୀ।
ହଁ ହଁ
ବଳଭଦ୍ରଙ୍କ ସ୍ତ୍ରୀଙ୍କ ନା ତ କଣ ରେବତୀ ଦେବୀ ଆଉ ବାରୁଣୀ ଦେବୀ
ମା କଣ! ! ! ଏବେ ହିଁ ଠିକ୍ ମନେ ପଡୁନି, ନା ଟା ଗୋଟେ କଣ ଥିଲା?
ସୁଭଦ୍ରାଙ୍କ ନା ଟା କଣ ଅଛି ଏବେ?
ଜଗନ୍ନାଥ ମନ୍ଦିରରେ ତିନି ଠାକୁର ପୂଜା ପାଆନ୍ତିନି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ନା ଗୋଟେ କଣ? ହଁ ସୁଦର୍ଶନ ହଁ ସିଏ ସ ଏ ଯୁଗରେ ସିନା ସୁଭ ଦ୍ରାଙ୍କର ଇଏ ଥିଲେ କିନ୍ତୁ ଆ ଯୋଉ ମହାଭାରତରେ ସୁଭଦ୍ରାଙ୍କର ଇଏ ପା ଯୋଉ ପ ଥିଲେ ପ ସ୍ଵାମୀ ଥିଲେ ନା କଣ ସେ ଅର୍ଜୁନ ନା କିଏ ହଁ
ଅର୍ଜୁନ ଥିଲେ
ହଁ
ସେଇଟା ମହାଭାରତ ରେ
ହୁଁ
ହୁଁ ହୁଁ
ଅର୍ଜୁନ ଥିଲେ। ହୁଁ କୁହନ୍ତୁ ରଥଯାତ୍ରା ବିଷୟରେ। ନା ମ ଆମର ସେ ଭାଗ୍ୟ କାଇଁ ଆଉ ତାଙ୍କପାଖକୁ ଯିବାକୁ।
ସେଇଆ ଏଠି ସିଏ ଯୋଉଟା ଚାହିଁବେ ସେଇଟା ହିଁ ହବ। ଆମେ ଚାହିଁଲେ କିଛି ବି ହବନି। ଭକ ପୁରା ତାଙ୍କ ବଡ ଦାଣ୍ଡରୁ ହଁ ଭକ୍ତ ପୁରା ତାଙ୍କ ବଡଦାଣ୍ଡରୁ ଫେରିକି ଆସନ୍ତି ମେ ଦ ପ୍ରଭୁଙ୍କୁ ଦର୍ଶନ କରିକି ଆସିପାରୁନାହାନ୍ତି।
ହୁଁ
ସେଇଆ ରଥରେ ତ ଯିବା ପାଇଁ ଭାରି ଇଚ୍ଛା ଅଛି ଯିବା ପାଇଁ କିନ୍ତୁ କଣ ହବ ଆମେ ଚାହିଁଲେ କଣ ହବ ସେଇଟା?
ହଁ ପରା ସେଇଟା ଠିକ୍ କଥା।
ସେଇଆ ଥରେ କିନ୍ତୁ ଯିବାକୁ ଭାରି ଇଚ୍ଛା ରଥ ଯାଇକି ସେ ତିନି ଠାକୁ ରଙ୍କୁ ତାଙ୍କ ନ ଟାଣିଲେ ନାହିଁ ଟିକେ ଖାଲି ଛୁଇଁକି ଆସିଲେ ବି କୁହନ୍ତି ନା ଗୋଟେ ପୁଣ୍ୟ ଅର୍ଜନ କରିବ।
ହଁ ହଁ। ତାଙ୍କ ଦୁଆାର ମଧ୍ୟ ଜୀବନ ବି ଚାଲିଗଲେ କିଛି ଅସୁବିଧା ନାହିଁ ଯାଉ। କୋଉ ଜନ୍ମରେ ଏତେ ପୁଣ୍ୟ କରିଥିଲ କରୁ ତା ତାଙ୍କ ସିଂହ ଦ୍ୱାରରେ ତ ଜୀବନରେ।
ହୁଁ।
ସେ ଗୋଟେ ବୁଢା ଲୋକ ଟେ ସେ ହେଇନଥିଲା ସେ ପରା ସିଂହଦର ତାକୁ ନମସ୍କାର ହେଇକି ଆସିଥିଲା। ସିଂହଦ୍ୱାରା ହିଁ ମରିଗଲା।
ହୁଁ ହୁଁ। ସେମିତି ରଥରେ ବି ଗୋଟେ ନାହିଁ ନା ଜଗନ୍ନାଥ। ଙ୍କ ପ୍ରଭୁ ଜଣେ ମାନେ ସରି ଆଉ ଜଗନ୍ନାଥଙ୍କର ଭକ୍ତ ଜଣେ କିଏ ଆସିନଥିବ।
ହୁଁ ହୁଁ ହୁଁ।
ସେଇଥିପାଇଁ ରଥ ବି ଗଡ଼ୁନଥିବ ତାଙ୍କ ବିନା ରଥ ବି ଗଡ଼ୁ ଯେତେ ଇଏ କରିବେ ଟାଣିବେ ରଥ ବି ଟୋଟଲୀ ଗଡୁନଥିବ। ସିଏ ଆସିଲା ପରେ ଯାଇକି ରଥ ଗଢିବ। ଏମିତି ଗୋଟେ କଣ ଥିଲା ଗୋଟେ ମୋର ଏତେ ମନ ପଡୁନାହିଁ। ଏମିତି କଣ ଗୋଟେ ଥିଲା ଆଗରୁ ମା ମାନେ। ସବୁ ଏମିତି କୁହନ୍ତି କି ଜେଜେ ମା ମା ଏମିତି କୁହନ୍ତି ଏବେକାରତ ଆଉ କେହି କିଛି କହୁନାହାନ୍ତି ଜେଜେବାପା ଆଉ ଜେଜେମା କତୁରୁ ଆଉ ଗପ ଶୁଣିବା
ସେମାନଙ୍କ ପାଖରେ ବସିଲେ ସବୁ କିଛି ଜାଣିବାକୁ ପଡ଼େ। ପୂର୍ବତନ ସବୁ କଣ ଘଟିଥିଲା କଣ ହେଇଥିଲା। ଏ ସବୁ ଜାଣିବାକୁ ମିଳେ।
ଶୁଣିଥିଲି ସେମିତି ତାଙ୍କର ଗୋଟେ ଭକ୍ତ ଗୋଟେ କିଏ ଆସିନଥିବ ସିଏ ଯାଇକି ଶରଦା ବାଲିରେ ରଥ କରିକି ମାନେ ଏମିତି ଇଏ କରିକି ସେଇଠି ରହିଯାଇଥିବ।
ହୁଁ।
ଏମିତି କଣ ଗୋଟେ ଶୁଣିଥିଲି ଆହୁରି ବି କହୁଥିଲେ କଣ ଏବେ ଯୋଉ ଜଗନ୍ନାଥ ଯୋଉ ଅଣସରଘରେ ଯୋଉ ନାହାନ୍ତି ହଁ। ପନ୍ଦର ଦିନ ଯୋଉ ଅଣସରରେ ରହିବେ ଯୋଉ ସିଏ ବି ସେଟାରେ ବି ଗୋଟେ ଷ୍ଟୋରୀ ଅଛି ସେଟାର କଣ ନା ସେ ଜଗନ୍ନାଥଙ୍କର ଜଣେ ପୁରା ଭକ୍ତ ଜଣେ ପୁରା ଜରରେ ପଡିଥିବେ ଜଗନ୍ନାଥ ତାଙ୍କ ଦୁଃଖ ସହି ନ ପାରିକି ତାଙ୍କ ଜ୍ୱରକୁ ମାନେ ତାଙ୍କ ଭକ୍ତଙ୍କ ଜର କୁ ସିଏ ନେଇଯିବେ ସେଇଠୁ ଭକ୍ତ ତାଙ୍କ କହିବ। ଯେ ମୋ ପ୍ରଭୁ ଆପଣ ତ ସମସ୍ତଙ୍କର ଭଲ ଚାହାନ୍ତି ଆପଣ ତ ଚାହିଁଥିଲେ ମୋ ଜ୍ୱରକୁ ଭଲ କରିଦେଇଥାନ୍ତେ ଆପଣ କଣ ପାଇଁ ଏମିତି ଗଲେ। ସେଠୁ ଜଗନ୍ନାଥ କହିଲେ ଯେ ମୁଁ ବି ଦେଖେ ଯେ ମାନେ ଜଣକୁ କଷ୍ଟ ହେଲେ କେମିତି କଣ ଲାଗେ। ସେଇଥିପାଇଁ ଜଗନ୍ନାଥ ତାଙ୍କ ଯୋଉ ଭକ୍ ଭକ୍ତ ର ଜ୍ଵରକୁ ନିଜ ଉପରକୁ ନେଇକି ପନ୍ଦର ଦିନ ନା କେତେ ଦିନ ଯୋଉ ଉ ଅଣସର ପନ୍ଦର ଦିନରୁ ଅଣସରରେ ରୁହନ୍ତି ଏବେ ସେଇ ଯଉ କୁହନ୍ତି ନା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଣସରରେ ଅଛନ୍ତି ତାଙ୍କୁ ଜ୍ୱର ହେଇଛି।
ଏସବୁ ନା ଆମ ମାନେ ବୁଢୀ ମାଙ୍କ ପାଖରେ ବୁଢା ବାପାଙ୍କ ପାଖରେ ବସିଲେ ସବୁ ଜି
ହଁ ହଁ ହଁ ସେମାନେ ସବୁ ଇଏ କରିବେ ନ ନ ଇଏ ଆବେ କାଲି ଆଉ କଣ ଏଇ ଛୁଆ ତ ଖାଲି ଫୋନ ରେ ଇଏ ଗଲେ ବୁଢା ଆ ବୁଢୀ ମା ପାଖରେ ବସୁଛନ୍ତି ନା ଏମିତି କଣ କିଛି ଶୁଣୁଛନ୍ତି।
ନା ଫୋନ ଫୋନ୍ ପାରେ କଣ ବସି ଆଉ।
ସେ ହଁ ଠିକ ଠିକ୍ ସେଇଟା କହିିଲ।
ନିମ୍ବୁଡା ନିମୁଡ଼ା ନାଚିବେ।
ହଁ ହଁ।
ଆଉ ପିଲା ଶିଖିବେ କଣ ଏଇ ସବୁ ଶିଖିବେ ନିମ୍ବୁଡା ନିମ୍ବୁଡା ଆଉ ଜା ସେରା ଗୀତ
ହଁ ସେଇଆକୁ ଆଉ
ହୁଁ ହୁଁ ଆଲି ମାନ ସେ କଣ କରିବେ?
କଣ କହିଲେ?
ମୁଁ ଏଇ ସବୁ ନିମୁଡା ନିମୁଡା ଶିଖିବେତ
ହଁ ଏଇଥିରେ ସବୁ ବହିରେ ସବୁ ବହୁତ ସାରା ଭୁଲ ଭାଲ ବାହାରିଛି।
ମୁଖ୍ୟମନ୍ତ୍ରୀ କରଛନ୍ତି କିଏ କରେଇଛନ୍ତି। ରଜମର ତ କିଛି ହବନି। ଆମର କିଛି ହବନି ମୋ ଭାଇ ପାଇଁ ଭାଇ ମୁଁ ଦେଇଦେବି ନାଇଁ ମୁଁ ଦେଇଥିବି।
ଓହୋ ସରି ସରି କେ ଏବେ ରିସେଣ୍ଟଲି ବଧେ
ଏଇ ଚାରି ମାସ
ଅହଂ ଓହୋ। ହୁଁ ହୁଁ ହଁ ସେଟା ବି ଆମ ଓଡିଆ ଘରର ଗୋଟେ ଅଛି ବି ଡେଥ୍ ହେଇଯାଇଥିବ କିଛି ବି ପୂଜା ପର୍ବପର୍ବାଣି ଏମିତି ଇଏ କରାଯାଏନି। କି ଇଚ୍ଛା ତ ହବନି ଆଉ କଣ।
ଏଇଟା କିଏ ବାହାର ଥିଲା ମାନେ ଏଇଟା ମାନେ କଣ କହିଲେ ଆଉ ସବୁ ପଇସ୍ ହେଇ-ହେଲା ଯେମତି ଆମର ଗୋଟେ ଯେମିତି ଛୁତି କିିଆ ହେଲା ମାନେ କାହାର ପିଲାପିଲି ହେଲା। କଉ ଦିନ ବାରଣ ରହିବେ ସେଟା କିଛି ହବନି। ଏଇଟା ସେମତି ମାନେ କିଏ ମରି ମାରି ଗଲେ ଏଗାର ଦିନ କିଛି ଛୁଆଁ ଛୁଇଁ ହ ବାର ତେରଦିନ ଜମା କିଛି ହେଇ ପରିବନି।
ହୁଁ ହୁଁ କିଏ ଜାଣେ କିଏ ବାହାର କରିଥିଲା କିନ୍ତୁ ସିଏ ବି ମାନି ଆସ୍ ଛନ୍ତି ହଁ ସିଏ ବି ମାନି ଆସୁଛନ୍ତି ଆମେ ବି ମାନିବା ଆମ ପିଢି
ଆମେ ବି ପାର୍ଟ୍।
ସେଇ ବା ଆମେ ବି ତାଙ୍କୁ ଫଲୋ କରୁଛନ୍ତି। ଆମ ନେକ୍ଟ୍ ପିଢ଼ି ଯିଏ ଆସିବେ ସିଏ ଆମକୁ ଫଲୋ କରିବେ। ଏମିତି ଗୋଟେ କଣ କିଏ ରହିଯାଇଛି ଆଉ ପଚାରିଲେ ଏକ୍ଟୁଅଲୀ କାହାକୁ କୁହ ପଚାରିଲେ କାହାକୁ କୁହ ସେମ୍ କଥା କହିବା ପାଇଁ ଆମ ଅ ଅ ମୁଁ ବାପା ମା ପାଳି ଆସିିଥିଲେ ସେଇଥିପାଇଁ ଆମେ ପାଳୁଅଛୁ।
ନା ସେ ତ ତ ନେଇଟା ଅଛି ଗୋଟେ
ହଁ କିଛି ତ ଗୋଟେ ଥିବ ନହେ଼ନେ ସବୁ ସେମିତି ସବୁଆଡେ ସେମିତି ପାଳନ କରାଯାଏ।
ନା ସମସ୍ତ କଣ ପାଳନ କରନ୍ତି ଆମ ବଙ୍ଗାଳୀ ମାନେ କଣ କରିବେ ବଙ୍ଗାଳୀ ନୁହେଁ ଆମ ମୁସଲିମ ମାନେ। ସେମାନେ କଣ କରନ୍ତି ନା ତାଙ୍କର ଯୋଉଦିନ କୋଡିଏ ଦିନରେ ତାଙ୍କର ଭୋଜି ଦିଆ
ହୁଁ।
ଭୋଜି ଦିଆ ହବ କି ସାଙ୍ଗ୍ ସାଙ୍ଗ୍ ଜଉ ପୋଡ଼ି ଦେଇକି ଆସନ୍ତି ତାଙ୍କର ସେଇଦିନ ସାଙ୍ଗେ ସାଙ୍ଗେ ଶୁଦ୍ଧି ହେବେ ସାଙ୍ଗେ ସାଙ୍ଗେ ରୋସେଇବାସ କରି ସଙ୍ଗେ ସଙ୍ଗେ ଦେ
ଏମିତି କଣ ଚଳିବ ଦଶ ଦିନ ଯାଏ ତାକୁ ଇଏ କର। କିଛି ଯୋଉ ମାନେ ରନ୍ଧା କଟା ବଟା କିଛି ଖାଇବେନି। ଘର ଯାହା ସବୁ ଇଏ କର। ଦଶ କ୍ରିୟାରେ ଲଣ୍ଡା ହ ବହୁତ ସାରା।
ହେ ମୁଁ ଗୋଲକୁଜ ପିଇବିନି ନା ମୋ ପେଟ କହୁଛିି ମୁଁ ପିଏନି। ନାଁ ମୁଁ ପିଇ ପାରିବିନି। ଖାଇଛି ମୁଁ ଖାଇଛି ମୁଁ ପିଇବିନି ନା ମୁଁ ପିଇବିନି ମନା କଲି। ନା ମୁଁ ଖାଇବି ନା ଖାଇଛି ମୁଁ ଖାଇବିନି। ଆଜ୍ଞା।
ହୁଁ।
ହ୍ୟାଲୋ।
ସେଇଆ ଗୋଟେ ରହିଯାଇଛି ପରମ୍ପରା ଯୋଉ ଗୋଟେ କୁହନ୍ତିନି ହଁ ସେଇଟା ଗୋଟେ ମାନି ଆସୁଛୁ। କରନ୍ତି ଆଉ। ହଁ ହଁ ଆ। ରଜ ତାହେନେ ଯାଇ ନା ଆମେ ସେଇ ରଜରେ ସେ ଏବେ ତ ଆଉ ଗାଁ ରେ ତ ଏମିତି ଗୋ ଦୋଳି ଆଉ ହଉନି ଆଗ କାଳର ଯେମିତି ର ଜରେ ଦୋଳି ମାନେ ପୁରା ଘର ଘରିକା ସମସ୍ତଙ୍କର ଦୋଳି। ନନେ ଗାଁ ମଝିରେ ଗୋଟେ ଦୋଳି ଥିବ ସେଠି ପୁଣି ସବୁ। ହଁ ସବୁ ପିଲା ଆସି ସେଠି ମଜାମସ୍ତି କରିବେ ଘର ଘରିଆ ଯାଇକି ପିଠାପଣା ଖାଇବେ ର ଜ ପାନ ତ ଆଉ ଗୋଟେ ହଁ ଏବେ ଆଉ ନାହିଁ। ହଁ ଏବେ ଆଉ କହିବାକୁ ଗଲେ ଟାଉନ୍ ରେ ବୋଧେ ରଜଟା ଟିକେ ହଉଚି।
କବାଡି ହୁଁ ହୁଁ ହୁଁ ଗାଁଓଲି ରେ
କାରଣ ଟାଉନ୍ ରେ କଣ ଟାଉନ୍ ରେ ଏଇ ରଜମ ସବୁ କରିଦେଲେ ସେଠି ଦୋକାନ ପଡିଲା ପିଲାମାନେ ସେଇଠି ସବୁ ବୁଲିଲେ।
ହଁ ସେଠି ସବୁଚାଲିଲା ଅକେଜନ ଚାଲିଲା ଆମର ରଜକୁଇନ୍ ଅଡିସନ।
ହଁ ଆଉ ଗାଁରେ ଆଉ ସେମିତି ରଜ ନାହିଁ ଖାଲି ନିଜ ଘରେ ନିଜେ ରୁହ। ନିଜ ଘରେ କଣ ପିଠା
ଆଉଛି ହୁଁ।
ହଁ ସେମିତି ଆ ପରେ ପରେ ରଥ, ରଥ ପରେ ବାହୁଡା। ତାପରେ ସବୁ ପର୍ବପର୍ବାଣୀ ପଡିବ ଆଉ। ଆମର ତ ଓଡ଼ିଆରେ ବାର ବର୍ଷ, କଣ ବାର ମାସରେ ତେର ପର୍ବ।
ତେର ପର୍ବ।
ହୁଁ। ଭଲ ଲାଗେ ଯେତିକି ସବୁ ପୂଜା ପର୍ବପର୍ବାଣି ଅଛି, ବହୁତ୍ ଭଲ ଲାଗେ।
ହୁଁ- ହୁଁ- ହୁଁ।
ଆଉ କୋଉଠି ଏମିତି ମାନନ୍ତି ନ ମାନନ୍ତୁ, ଆମ ଓଡିଶାର ତ ସବୁ ସମସ୍ତେ ସବୁ
ହଁ ଆମ ଓଡିଆ ହିଁ ମାନନ୍ତି, ଆମ ଓଡ଼ିଆ ଖାସ୍ କରିକି।
ସେଇଆ, ସେଇଥିପାଇଁ କୁହା ହେଇଚି ବା ଓଡ଼ିଆରେ ବାର ମାସରେ ତେର ପର୍ବ।
ତେର ପ୍ରକାର ଅଛି, ବହୁତ୍ ପ୍ରକାର ପର୍ବ ପିଠା ପଣା, ଯେ ଦେଶେ ଯିବ ସେ ଫଳ ଖାଇବ।
ସେ ଫଳ ଖାଇ ଆମର ଯେମିତି, ପୁରା ଯୋଉ ଢେଙ୍କାନାଳରେ ପୁରା ଯୋଉ ଲକ୍ଷ୍ମୀ ତାଙ୍କର ସେମିତି ଗୋଟେ ଅଛି, ପୁରା ଲକ୍ଷ୍ମୀ ପୂଜାରେ ହଁ
ଆପଣ ଗଜଲକ୍ଷ୍ମୀ, କେନ୍ଦ୍ରାପଡ଼ାରେ ହଉଛି ଗଜଲକ୍ଷ୍ମୀ। କାଳୀ ଆମର ହଉଛି ଦୁର୍ଗାପୂଜା, ଯଜ୍ଞ
କଣ କର, ଏ ଯୋଉ କଟକରେ ଦୁର୍ଗା ପୂଜା।
ନାଇଁ ଆମର ଏଠି ବି, କେନ୍ଦ୍ରାପଡା ପଟାମୁଣ୍ଡେଇ